ଓ ହଁ।
ଆଚ୍ଛା ଆଚ୍ଛା ମାନେ କଣ ଚାରିଟା ପରେ ବି ହେଲା ମାନେ ପ୍ରଥମେ ଦିନ ପାଞ୍ଚଟା ଅଛି କି?
କଣ?
ମ ପ୍ରଥମ ଦିନ ବୋଧେ ଫାଷ୍ଟ ଦିନ ଯେଉଁ ନମ୍ବର ପାଞ୍ଚଟା ବୋଧେ ଅଛି ସେଥିପାଇଁ। ମୁଁ କହିଲି ଆଜି ପା ଚାରିଟା ପରେ ବି କଲ୍ ହେଲା ମାନେ ଗୋଟେ ନମ୍ବର ରେ ଚାରି ଥର କଲ୍ ହେଇପାରେ ନା ଆଜି କଣ ପାଞ୍ଚ ନମ୍ବର ଇଏରେ ବି କଲ୍ ହେଇଗଲା? ନା ଆମେ ଆମେ ହିଁ ନା ଆମେ ହିଁ ତିନି ଥର ବୋଧେ କଥା ହେଇଥିଲେ ଚାରିଥର ନୁହଁ। ଆଉ ଯୋଉ ତ ମାନ ବିଷୟ ବସ୍ତୁ କୁ ଟିକେ ଆଲୋଚନା କରିଲେ ଭଲ ହେଇଥାନ୍ତା ଆଉ ଛାଡ ସେ ତ କରିହି ନାହାନ୍ତି। କଣ କହିଲ?
ହୁଁ କୁହ କଣ କହିଲି କୁହ କଣ କରିବ ଆଲୋଚନା?
ଆଲୋଚନା କରିବା ଆମେ ଗୋଟେ ପୁରାଣିକ କଥା ନେଇ କି ଆଲୋଚନା କରିଦବା କି ଆଉ। ଆଉ ତମେ ଜାଣିଛ ଅଭିଜ୍ଞାନ ଶାକୁନ୍ତଳା କଥା ଶୁଣିଛ କେବେ?
ଶୁଣିଛି ନଲେଜ କିନ୍ତୁ ନାହିଁ।
ଆଚ୍ଛା। ଆଚ୍ଛା କେମିତି ମାନେ ରାଜା ଦୁଶ୍ୟନ୍ତ ମାନେ ଶକୁନ୍ତଳାଙ୍କୁ ଭଲ ପାଇଥିବେ? ତାପରେ ତାଙ୍କର ହଉଛି ମାନେ ବିୟୋଗ ହେଇଥିବ ମାନେ ଅଲଗା ହେଇଯାଇଥିବେ ଋଷି ଦୁର୍ବାସ ସାଙ୍ଗ ଅଭିଶାପରୁ ତା ପୁନର୍ବାର କେମିତି ସେ ମାନେ ମାଛ ମଧ୍ୟରେ ମୁଦି ବାହାରିବ? ଆଉ ତାପରେ ମାନେ
ହଁ ହଁ ଶୁଣିଛି ଏଇଟା।
ତ ସେ ସେ ଶୁଣିଛ କେବେ ମାନେ ମାନେ ଫୁଲ୍ ଗପଟା ଟିକେ ମନ ଅଛି ଆଇଡ଼ିଆ ପାଇଁ ମନ ଅଛି ନା?
ହଁ ମାନେ ମନ ଅଛି ଏତେ ବି ନାହିଁ।
ସେ ସେଇଟା ମାନେ ମାନେ ଭଲ ଲାଗେ ନା ସେଇ ଇଏଟା?
ହଁ ଭଲ ଲାଗେ ଯୋଉ ହ ହଁ ଅଲଗା ହେଇଯାଇଥିବେ ମୁଦି ପାଇକି ଜାଣିବେ ନା କଣ ଏମତି?
ହଁ ହଁ ମୁଦି ପାଇକି ମୁଦି ଦେଖି ରାଜାଙ୍କ ସ୍ମରଣ ଶକ୍ତି ସବୁ ମାନେ ମିଶିଯିବ ମାନେ ବହୁତ ମାନେ ଭଲ ଲାଗେ ସେ କଥା ଟା ମାନେ ଆମର ପଢା ଯାଉଥିଲା ସେ ସଂସ୍କୃତରେ ମୁଁ ଗୋଟା ପୁରା ଧ୍ୟାନ ଦେଇକି ଶୁଣୁଥିଲି ଗପଟାକୁ।
ତମ ସଂସ୍କୃତରେ ଯୋଉ ପଢୁ ତମେ ସବୁ ସଂସ କୃତ ଭାଷା ପୁରା ସେଇଥିରେ ଲେଖୁଥିବ?
ନା ନା ଓଡ଼ିଆ ଲେଖାଯାଏ।
ଓ ତମର ଓଡିଆରେ ଆମ ରେଭେନ୍ସା ରେ କିନ୍ତୁ ପୁରା ସାସ୍କ୍ରିଟ ଲାଙ୍ଗୁଏଜ ରେ ଜାଣିଛ ନା?
ହଁ ସାସ୍କୃତ ଲାଙ୍ଗୁଏଜ ଆମର ବି ହେଇଥିଲା କିନ୍ତୁ ଆମ ସାର୍ ଯିଏ ଭଲ ସାର୍ ସେ ମାନେ ଜାଣିଛନ୍ତି ସାଂସ୍କୃତିରେ ମାନେ ଲେଖିପାରିବେ ନାହିଁ। ତ ଲେଖିବେ ବହୁତ କମ୍ ମାର୍କ ଆସିବ ତ ସେ ସେଥିଲାଗି କଣ କଲେ ଗୋଟେ ଆପ୍ଲିକେସନ ଲେଖି ଦେଲେ ବୋର୍ଡ କୁ ତ ସିଏ ସେଠୁ ଆମର ପ୍ରତିବର୍ଷ ଆପ୍ଲିକେସନ ଲେଖିକି ଦିଅନ୍ତି। ଆ ଓଡ଼ିଆ ଲେଖନି ସାଂସ୍କୃତିରେ ଲେଖିପାରିବେନି ସବୁ ପିଲା?
ଆମର ରେବେନ୍ସା ପିଲାମାନେ ବହୁତ ହଇରାଣ ହୁଅନ୍ତି କାନ୍ଦନ୍ତି ପୁରା ସଂସ୍କୃତ ପାଇଁ କି?
ଆ ସାର୍ ତମ ତୁମ ରେଭେନ୍ସା କଲେଜକୁ ଦୁଇଟା ନିଟା ପ୍ରଶ୍ନ ପଚରେ ମୋତେ କହିବ ତମ ରେଭେନ୍ସା? କ ମାନ ଯୋଉ କଲେଜ ଟା ମାନେ ମୁଁ ତ ଜାଣିଛି ସେଇଟା ମାନେ ମାନେ ଜେନେରାଲ ନା ନା ବଏଜ ଗର୍ଲସ ଅଲଗା ଅଲଗା ଥାଏ ସବୁ?
କଣ?
ମାନେ ଯେମିତିକି ଗୋଟେ ଗୋଟେ କଲେଜରେ ଥାଇ କି ବଏଜ ମାନେ ଅଲଗା କ୍ଲାସ୍ କର ଗାର୍ଲସ୍ ନାଁ ଅଲଗା କ୍ଲାସ୍ ଥିଲି ସେମ୍ କଲେଜରେ ମାସ୍କ ତା ଯେ ଯେ ମାନେ ମିଶିକି ଏ ତମର ଯୋଉଁ ମାନେ ଯୋଉ ଆମର ଡିପାର୍ଟମେଣ୍ଟ ଥିଲା ବିଭାଗ ଥିଲା। ଆଛା ସେ ବିଭାଗରେ ତମର କେତେ ଜଣ କଣ ଥିଲେ ସାଙ୍ଗସାଥି କଣ ପିଲା ଥିଲେ ସେ ବିଷୟରେ
ଆମର ଟୋଟାଲ ଥାଏ ସେ ପିଲା ସେ ଡିପାର୍ଟମେଣ୍ଟ ଗ୍ରାଜୁଏସ ମାନେ ଚାଳିଶ ଭଳିଆ ପିଲା ରହିପାରିବେ ସିଟ ଥାଏ। ସାଙ୍ଗ ସମସ୍ତଙ୍କ ସହିତ ମିସେ ହଁ ଗୋଟେ ବ୍ୟାଚ ରେ।
ଆଚ୍ଛା ଆଉ ଗୋଟେ ପ୍ଲଥ୍ରୀ କଲେ ମୁଁ ଜିନିଷ ଦେଇଚି ତେବେ ଜିନିଷ ଦେଖୁଥିବ। ଝିଅ ପିଲା ଅଶୀ ଅଶୀ ପ୍ରସେଣ୍ଟ ପୁଅ ପିଲା କୋଡିଏ ପ୍ରତିଶତ।
କଣ?
ମାନେ ପ୍ଲଥ୍ରୀ ଯେତେବେଳେ କରିଛ ଗ୍ରାଜୁଏସନ ଦେଖିଥିବ କି ମାନେ ଝିଅ ପିଲା ରହିଥିବେ ଅଶୀ ଭାଗ ପୁଅ ପିଲା ଥିବେ କୋଡିଏ ଭାଗ।
ଆଉ ପୁଅ ପିଲା ଗୁରା ସବୁ ଟେକ ଲାଇନ ରେ ଗଲେ ଆଉ ଏଥିରେ କମ ରହିବେ ଆଉ ଗ୍ରା ପ୍ଲଥ୍ରୀ ଲାଇନଟା।
ହୁଁ ବିଶ୍ବସ କରିବନି ମୁଁ ଯେତେବେଳେ ମାନେ ହଉଛି ପ୍ଲଥ୍ରୀ ପଢୁଥିଲି। ଆମର ଦିଟା ମୁଁ ଉପର ଦିଟା ବ୍ୟାଚ ରେ କେହି ପୁଅ ପିଲା ନଥିଲି ଆମର ବି ବ୍ୟାଚ ତିନି ଚାରି ଜଣ ପୁଅ ପିଲା ଥିଲେ। ଆଉ ଆଉ ଯେତିକ ଝିଅ ପିଲା ମାନେ ଚାଳିଶ ଜଣ ପଇଁଚାଳିଶ ଜଣ ଝିଅ ପିଲା ଭିତରେ ଆମେ ତିନି ଜଣ ପୁଅ ପିଲା। ଆକ୍ଚୟଲି ଯଦି ମତେ ଭାରିରେ ଗୋଟେ ମତେ ଜମା କଥା ବ୍ରାତା ହବ ପାଇଁ ଭଲ ଲାଗେନି। ସେ ଯୋଉ ପୁଅ ପିଲା ତିନି ଜଣ ଥିଲେ ସେ ଯଉଦିନ ଆସିବେ ମୁଁ କଲେଜ ଯିବି ଶେଯଦି ନ ଆସିବେ ମୁଁ କଲେଜ ଯି ମୁଁ ଯାଇଥିଲେ ବୁଲିବି ବାହାରକୁ କ୍ଲାସ ଯିବିନି।
ଜାଣିଛି ଏଇ ସବୁ ବିଭହରେ। ବ କମ ପୁଅ ପିଲା ଥାଆନ୍ତି।
ଏଇସବୁ ନୁଁ ପ୍ରାୟତଃ ମୁଁ ଦେଖିଛି ପୁଅ ପିଲା କମ ମାନେ ଅଶୀ ଭାଗ ଝିଅ ପିଲା। ଆମ ଏପଟେ ପ୍ଲଥ୍ରୀ ହିଁ ସେଇଆ ଆମର ଅଶୀ ଭାଗ ଝିଅ ପିଲା କୋଡିଏ ଭାଗ ପୁଅ ପିଲା ଥାନ୍ତି।
ହୁଁ।
ଆଉ କିନ୍ତୁ ଏଇଆ। ଆ କ ମାନେ ମାନେ କଲେଜ ହେଲେ ବହୁତ ବହୁତ। ମାନେ ମୁଁ ଭଲ ଯାଇଛି। ଆଉ ଗୋଟେ ବହୁତ ବି ମୁଁ ଭା ଭାବୁଛି ମତେ ଆଉ ଗୋଟେ ବର୍ଷ ପଢିବାକୁ ଗୋଟେ ମଉକା ମିଳନ୍ତାନି।
ସେଠି ଲାଗି ସ୍କୁଲ ଲାଇଫ। ସେଗୁରା ବହୁତ ବଢିଆ ଥାଏ ଯେତେ ପାରିବ ଭଲସେ ଟିକଏ ତାକୁ ଇଏ କରିବ।
ସ୍କୁୂଲକୁ ସ୍କୁୂଲକୁ ମୋତେ ଗୁଡ଼ ମା ସ୍କୁଲକୁୁ ଗଲା ମାଡ଼ ଖଇକି ଯାଇଛି କିନ୍ତୁ କଲେ ମାନେ ପ୍ଲସ୍ଟୁ ଆଦ୍ଵଂ କଲେଜ ହିଁ ଯାଇନି।
ଆ ହଁ।
ପ୍ଲସ୍ଟୁ ରେ କଲେଜ ଟା ଟିକେ ଦୂର ବାଟ ପଡିଲା ମୁଁ କହିଲି ହେ କିଏ ମୋର ସାଇକେଲ ଫାଇକେଲ ନେଇକି ଯିବ। ମୁଁ ଯିବିନି ଆଉ ମୁଁ ପ୍ଲସ୍ଟୁ ସାଇକେଲ ରେ କଲେଜ ହିଁ ଯାଇନି। ଅହେତେ ବେଳୁକୁ କମ ବୟସ ଥିଲା ଗାଡି ବି ଦିଅନ୍ତିନି ଘରେ ଚଲେଇ ପାଇଁ କାରଣ ଏଇ ବହୁତ ବୟସ ନା ପାଞ୍ଚଶ ପନ୍ଦର ଷୋହଳ ବର୍ଷ ପିଲାଟା ଯଦି ମୁଁ ଗାଡି ନେଇକି ଯିବି। ଆଜି ଭଲ ଅଛି ମନ୍ଦ ଅଛି ଦିଅନ୍ତିନି ଗାଡିିକ କେ କଲେଜ ନାଇକି ଛାଡ଼ିବା ପାଇଁ। ତ ଖାଲି ଯାଇକି ପରୀକ୍ଷା ଦେଇକି ଖାଲି ଆସିଛି ଯାହା ମୁଁ। ମନା କଲେଜେ ପ୍ଲସ୍ଟୁ ରେ। ତମର ପ୍ଲସ୍ଟୁ ଯିବା କେମିତିଥିଲା।
ମୋର ଭଲ ଥିଲା ମୁଁ ରହୁଥିଲି ଭାରି ରେଭେନ୍ସା।
ଆଚ୍ଛା ହଷ୍ଟେଲ ରେ ଥିଲା।
ହୁଁ ବହାରେ ରହୁଥିଲି ମେ
ଆଁ ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ମେସ ରେ ତମ ଘରଟା କୋଉଠି କଟକ ନୁହେଁ କି?
କଟକ ଯେ କିନ୍ତୁ କଲେଜ ସେଠୁ ଟିକେ ପନ୍ଦର କିଲୋମିଟର ଭଳିଆ ଦୂର ଥିଲା ବଟ୍ ମତେ ଟିକେ ବସରେ ଯିବା। ସେ ଇଏ ହୁଏ ମୁଁ ସେଇଥିପାଇଁ ଅସ୍ତରେ ରହିଗଲି ଆଉ
ଆଚ୍ଛା ଆଚ୍ଛା ମାନେ ତମ କଟକର କୋଉ ଜାଗା ରେ ତମ କଥା ମାନେ ପାଖାପାଖି ତ ଅ ଆଚ୍ଛା ଅରୁନ୍ ଦେ ମାର୍କେଟ ଶଙ୍କରପୁର ଯେ ମିତି ଜାଣିଥିବେ।
ହଁ ହଁ ହଁ।
ସେଇଠୁ କେତେ ବାଟା ହବ?
ହବ କୋଡ଼ିଏ କିଲୋମିଟର ଭିତରେ ଆଉ।
ଆଚ୍ଛା ଆଚ୍ଛା ଶଙ୍କରପୁରରେ ମୋ ମାଉସୀ ଘରଛି ଏବେ ଯଦି ଯିବି କି ଏବେ ଦେଖିବୁ ଗଲେ ଦେଖା କରିବି ଆଉ ଠିକ ଅଛି ଆଉ।
ହଁ ହଁ ସେଇଠୁ ପାଖରେ ରେଭେନ୍ସା।
ହୁଁ ହୁଁ ହୁଁ ରେଭେନ୍ସା ମୁଁ କେବେ ଯାଇନି ରିକ୍ସା। ଘରେ କୁଆଡେ ଛାଡନ୍ତି ନି ମତେ ବାହାରକୁ ମୁଁ ଯିମି କଣ ଏକାଟିଆ? ଭାଇ ସହିତ ଯିବିଦିନ ନ- ନାନୀ ସ ଏ କୁହନା ମତେ ପୁରା ମାନେ ଘରେ ଚାପିକି ଛୁଆଟି ବେଳୁ ରଖିଛନ୍ତି।
ଯାହା ହଉ ମତେ ଭଲ ଲାଗେ? ପୁଅ ମାନଙ୍କୁ ଟିକେ ଏମିତି ରେଷ୍ଟ୍ରିକ୍ସନରେ ରଖିଲେ ଏମିତି ଯୋଉ କଣ କୁହନ୍ତିୁ ତାକୁ?
ଚାପିକି ମାନେ ରାତି ସା ସାତଟା ପରେ ସାଢେ ସାତଟା ପରେ ଘରକୁ ଏବେ ବି ଆଠଟା ପରେ ଘରକୁ ଯାଇପାରିବନି ବାହାରକୁ ଫୋନ୍ ଆସିବ। ଆଉ ମାନେ ଗାଡି ଧରିକି ମାନେ ମୁଁ ହାଷ୍ଟ୍ରରେଞ୍ଚ ଏକାଟିଆ ଯାଇଛି ମାନେ ବାଇସି ତିରିଶ ବାଇଶ ରୁ ତିରିଶ କିଲୋମିଟର ଗାଈ ଗାଡ଼ି ନେଇକି ଯାଇଛି ଆଉ ଅଧିକ କେବେ ଚଲେଇନି। ଆଉ ମାନେ କୁଆଡେ କ ବାହ ଆମ ଗାଁ ପିଲାଙ୍କ ସହିତହିତ ମିଶେଇ ଦିଅନ୍ତିନି ଘରେ। କଁ ପାଇଁ କେଜାଣି
ମୁଁ ଏଇ ରହୁଥିଲି ଯେତେବେଳେ ରେଭେନ୍ସା ମୁଁ ଯେ ଯେତେବେଳ ରେଭେନ୍ସା ରହୁଥିଲି ଆମେ ବହୁତ ବୁଲୁ ଆମର ନଅଟା ଯାଏ ଥାଏ ଇନ୍ ଟାଇମ୍
ହୁଁ। ନା ସେପଟ ଗମେ ହୁଁ
ମୁ କହିଲି ନା ଏତେ ବି କିଛି କୁହନ୍ତିନି ତ ସେଇଆ ଆଉ।
ହଁ କୁହନା କୁହନା ମୋ ଛୁଆଟି ବେଳ ଟା ଗୋଟେ ଭାରି ଟର୍ଚର ଟାଇପ ର ବିତିଛି ମତେ ଲାଗୁଛି ସେତେବେଳ ଲାଗୁନଥିଲା ଏବେ ତମର ଲାଗୁଛି ଆଉ ସେଇ ଟାଇମ୍। ଆଉ ଗୋଟେ ଅଭ୍ୟାସ ତ ପରିଣତ ନଥିଲା ମତେ ବି ଆଉ ଗୋଟେ ସାତଟା ଆଠଟା ପରେ ବାହାରକୁ ଯିବାକୁ ଭଲ ଲାଗେନି। ଆଯା ଗୋଟେ ଜିନିଷ ଭଲ ହେଲା ମାନେ ଡିଶି ମାନେ ଗୋଟେ ଅନୁଶାସନ ହେଇଗଲା। ଯାହାଫରେ ମୋର ଗୋଟେ ଶୋଇବା ଗୋଟେ ପ୍ଲାନ୍ ସଟଲ ହେଇଗଲା ରାତି ଦଶଟାରେ ଶୋଇବି। ଉଠିବି ରାତି ଚାରିଟା।
ମୋ ଏବେ ଯାଏ ବି ସେମିତି
ସେଇଆ ଚାଲିଛି ସେଇଆ ଚାଲିଛି ଛୁଆଟି ବେଳରୁ ଚାଲିଛି ଯଦି ମୁଁ ରାତି ଗୋଟେରେ ବି ଶୋଇବି ନା ତ ଉଠିବି ସେ ଚାରିଟାରେ ଆଉ ଅଧିକ ହବନି।
କିନ୍ତୁ ମୁଁ ହଉଛି ସେଇଭଳିଆ ପ୍ରାଣୀ ଯିଏ କିି? ରାତି ଦଶଟାରେ ଶୋ ଏଗାରଟାରେ ଶୋ ବାରଟାରେ ଶୋ ଗୋଟେ ଶୋ ତିନିଟାରେ ଶୋ ରାତି ତିନିଟାରେ ବି ଶୋଉ। କିନ୍ତୁ ମୁ ଉଠିବାଟା ହେଇଯିବ ଏଗାର ବାର ଦଶ
ହେ ଭଗବାନ ମୁଁ ଯଦି ଛଅଟା ରୁ ସାତଟା କରି ମା ମୋ ମୁଣ୍ଡରେ ପାଣି ଢାଳିଦବ।
ଉ ହୁଁ ହୁଁ।
ନାଇ ମତେ ବି ଭଲ ଲାଗେନି ଯଉ ଦିନ ଟିକେ ମାନେ ହଁ ଶୋଇନି କାହିଁକି ଯେଉନ ଦେହ ପା ଖରାପ ଥିବ ଥଣ୍ଡା ଧରି କିମ୍ବା ଜ୍ଵର ହେଇଥିଲେ ତ ସେଇ ସମୟରେ ଟିକେ ମୁଁ ଶୋଇଛି କାହିଁ ମିଛ କଟ କତି ଶୋଇଛି ହେଲା। ଆଉ ଯେଉଁ ଦିନ ବି ମାନେ ଅତ୍ୟଧିକ ବଡ଼୍ ପ୍ରେସର ପଡ଼ିଥିବ ଶୋଇଛି ମାନେ ଏତେ ସମୟ ନୁହଁ ସାତଟା ହାଷ୍ଟ।
ହଁ।
ସାତଟରୁ ଅଧିକ ଦିନି ଶୋଇପାରୁନି ତାପ ମୋତେ ପୂଜାୂୁଜି କାମ ଅଛି ଜାଣି ସକାଳୁ ଉଠି ଗାଧୋଇକି ଯିବାକୁ ହିଁ ପଡ଼ିବ।
ଉଁ ଆଉ
ଗୋଟେ ଜିନିଷ ତମେ ତମେ ଗୋଟେ ଜିନିଷ ନଜର କରିଛ ଦେଖ ଏଁ ତମର ମୋର କେବେ ଦେଖା ହେଇଛି?
ନାଁ ତ।
ଆ କେବେ ମାନେ କିଛି ମାନେ ଆମେ ଗୋଟେ ଜାଗାରେ ମାନେ ଆମେ ଅନଲାଇନି ଅଛନ୍ତି ନା ଗୋଟେ ଜାଗାରେ କିନ୍ତୁ ଆକ୍ଟିଭ ମାନେ ପଟିକୁଲାର ଗୋଟେ କ୍ଲାସ ରେ ଅଛନ୍ତି କି? ନାହାନ୍ତି? କିମ୍ବା କୌଣସି ମାନେ ଆଇଡ଼ି ମୋର ସେମିତି ଆମେ ସଂଘାତିକ କ୍ଲୋଜ୍ ଅଳ୍ପ ଦିନ ଭିତରେ ଦେଖିଛ। ଅଳପ ସମୟ ଭିତରେ ଆଁ।
ହୁଁ ଉଁ ଏଇଟା ଗୋଟେ କଥା କହିବି, ମୁଁ କଥା?
ହୁଁ
ଚାରି ଜଣ ସୁଧା ମୋ ସହିିତ
କଣ କହୁଛନ୍ତି? ହଁ ଶୁବିଲା କହୁନ?
ଶୁଭିଲା ଶୁଭିଲା ଏବେ ବୟସ ଆସିଲା, ହୁଁ ମୁଁ କହିଲି। ଆ ଆକ୍ଚୁଆଲି ଖ
କଥା ହେଇଚ?
ହାଲୋ ହଁ
ହଁ କଆଟା ଅପ୍ଡାଉନ ହେଯିବ ନେଟାର୍ ପ୍ରୋବଲେମ୍ ନା କଣ ଅସୁବିଧା।
ରହିଲୁ ହଁ ଏବେ ଆସିବା ଭଏସ।
ହୁଁ
ଆସିଲା। ହାଲୋ
ହାଲୋ
ହଁ ଆସିିଲା ଏବେ ଭଏସ୍।
ହଁ ଅଁ
ହଁ ମୁଁ କହିଲି ମୁଁ ଅଲରେଡି ତିନି ଜଣଙ୍କ ସହିତ କଥା ହେଇଯାଇଛି। ସେମାନେ ବି ସେମିତି ପୁରା କ୍ଲୋଜ ହେଇଗଲେଣି ସି ସେଇଆ କହିଲେ। ତ ମାନେ ଦି ଜଣ ଅଛନ୍ତି ନା ପୁରୀରୁ, ସେ ତମେ ଆସ ଆମେ କମ ବୁଲେଇ ଦବୁ। ରଥଯାତ୍ରା, ମୁଁ କହିଲି ହଉ।
ହେ ହେ ହେ ହ ରଥଯାତ୍ରା ହଁ ଯାଇକି ବୁଲି କି ଆସିବା ଭଲ ହବ, ରଥଯାତ୍ରା ଦେଖା ହବ ଜ
ସେଇଆ ବା ମାନେ ନର୍ମାଲି ତିନି ଦିନ କଥାରେ କେମିତି ଇଏ ହେଇଗଲେଣି, ଆକୁ ଚୁଆଲି ଲୋକ ମ୍ୟାଟର କରନ୍ତି।
ହଁ ନା ନା ନା, ତାପରେ ଆଜିିକାଲି ଯେମିତି ମାନେ ପରିସ୍ଥିତି ଯୁଗ ପଡିଛି ତ ବି ଆ ସେମିତି ବି ମାନେ ଅସୁବିଧା ହଉଛି ତ ବାପା ମା ବି ଡର ଲାଗିବ ତ ନିଜକୁ ଯିବାକୁ ଡର ଲାଗିବ କାଳେ କିଛି ଆସିବି। ଅସୁବିଧା ହବ କି, କଣ ହବ କି, ଆପଣ ସେ ମାନେ ସେଇଟା ବି ଠିକ କଥା, ମାନେ ପୁଅ ପିଲା ବି ଏତେ ହେଇକି ଯାଇଯିବା ବି ମାନେ ଲେଖା ତ କୌଣସି କାରଣ ଡାକି ଚୋରିଚାରି କରି ନେଇଯିବ କି ଜିନିଷ ପତ୍ର, ତ ଏଇ ସବୁ ଜିନିଷ ବି ଠିକ କଥା। ଆଉ କିଏ ଯିଏ ଡାକୁଛନ୍ତି କାହାର ମନ କାହିଁ ଦୁଃଖ କରିବ ହଁ ହାଁ ମାରି ଦେଲେ ସରିଲା।
ହଁ ମ ସେଥିରେ କଣ ଅଛି, କହିଦବା କଥା ଆଉ।
ହଁ ଆଉ ସତରେ କିଏ ଯାଉଚନ୍ତି, କିଏ କାହା ଘରକୁ ଯାଉଚନ୍ତି ନା କିଏ ଯାଇପାରିବେ? ତମେ ତ ରହିଲେ ହଉଚି ଯାହା ମାନେ କଟକରେ, ସେ ରହିଲେ ପୁରୀରେ ମାନେ ଶହେ କିଲୋମିଟର ଡିଷ୍ଟାନ୍ସ ରହୁଚି।
ହୁଁ ମୋର ଏଇ ହେଇଗଲାଣି ବର୍ଷ ରେ ଦି ତିନି ଥର ତ ଯିବା ହେଇଯାଏ, ସାଙ୍ଗ ମାନଙ୍କ ସହିତ ଏଇ ଲାଷ୍ଟ ଯାଇଥିଲି ଏବେ।
ହୁଁ ହୁଁ, ନା ମୁଁ ବହୁତ ଦିନ ପୁରୀ, ମତେ ଘରକୁ ବା ଛାଡନ୍ତିନି ତ ମୁଁ ଥ ମୁଁ ଦି ତିନି ଥର ବୋଧେ ପୁରୀ ଟୋଟାଲ ମୁଁ ଲାଇଫ ରେ ଯାଇଛି।
ହୁଁ ଉଁ ମୋର ଏବେ କଣ ଟିକେ ଇଛା ହଉଛି, ମୁଁ ବସିକି ହାରି ପୋଟର ଦେଖିବା ଷ୍ଟାର୍ଟ କରୁଛି।
ଆଛା ଗୋଟେ ଫିଲ୍ମ ଜାଣିଛ ନା ଆମର ଅଛି ଯୋଉ ମାନେ ଗୋଟେ ଚୁଡେଲ ଥିବ ସେ ରଖିଥିବ ଗୋଟେ ଝିଅକୁ ପାଳିକି।
ଜୁ ଟାଙ୍ଗେଲ୍ଡ୍।
ହଁ ଚୁଡେଲ ଥିବ ଝିଅକୁ ପାଳିକି ରଖିଥିବ। ଆଉ ତା ମୁଣ୍ଡ ସିଂଘ ଭଳିଆ ଉଠିଥିବ ଗୋଟେ ନାଟା ମନେ ପଡୁନି ଫିଲ୍ମ ନାଁ ଟା କଣ।
କାଟୁନ ଟାଇପ।